ପ ଆଜ୍ଞା ଆଉ କୁହନ୍ତୁ।
ହଁ। ଆପଣ କେଉଁଠୁ କହୁଛନ୍ତି।
ଆଜ୍ଞା।
ମୁଁ ଏବେ କଣ କରୁଛି?
ହୁଁ।
ଓହୋ! ମୁଁ ଏପଟେ କେଉଁଝର ଲାଇନ୍ କହୁଛି। କେଉଁଝର ଲାଇନ୍ କହୁଛି। ଆପଣ କୋଉଠୁ କହୁଛନ୍ତି? ଆପଣଙ୍କ ଜାଗା କୋଉଠି। ଢେଙ୍କାନାଳ ନା-
ହଁ
ଆଜ୍ଞା। କେତେ ଦିନ ହେଲା କାମ କଲେଣି। ଆଜ୍ଞା, କେତେ ଦିନ ଧଲା କାମ କଲେଣି?
ହଁ କାମ କରୁଛି। ହପଣ ବବ ଶ ପାଣ ଖରାବେ
ଆଜ୍ଞା, ଆଜି ଆମ ଆଡେ ପାଣି ଫାଣି ଏମିତି କିଛି ନାହିଁ। ବର୍ଷା ବି ହେଇନି। ଭଲ ପାଗ ଦେଇଛି। ଆଜି ବୁଲାବୁଲି ପାଇଁ ପୁରା ଫ୍ରି। ମାନେ ଯୁଆଡ ଚାହିଁ ବି ସଡ ଯାଇପାର ପୁର ବଷା ଛାଡି ଯାଇଛି। କିନ୍ତୁ ଆଗ ପୁରା କୋହଲା ଅଛି।
ଆଉ ସେମିତି ମାନେ ବର୍ଷା ପୁରା ଛାଡ଼ି ଯାଇଛି ଏତେବେଳେ, ଭଲ ଲାଗୁଛି ଆଉ ବାହାରେ ବୁଲିବା ପାଇଁ ଆଉ। ଆଉ ସେଠି, ସେଠିକା ଖବର କଣ କେମିତି?
ନାଇଁ ଏଠିବି ପାଗବି ସେୟା ଇଆଡିକି ସେଇ ଭଳିଆ କର ସକ
ହଁ ବରସ
ତମ ଆଡେ ଛୁଆ ରଜ କେମିତି ପାଳନ କର୍ ନାଇଁ ବର୍ଷା ନାଇ
ଆଜ୍ଞା
କିଛି କିଛି ସ୍ଥାନରେ ହଉଥିବ ପାଗଟା ସିନା ଏଇଭଳି ଦେଖାଯାଉଛି ଆଉ ଆମର ସିନା ହଉନି ଯାହାଯେମିତି ହୋଉଥିବ। ଆଜି କଣ ଖାଇଛନ୍ତି?
ହଁ। କିଛି ପାଇନେଇ ଏ ବର୍ଷ ଆ ରଜ ଆପଣ କେମିତି
ରଜ? ଓହୋ। ହୋଉ ତାହାଲେ ଲାଇନରେ ରହିବେ ଶୁଣନ୍ତୁ ଖାଲି ମୁଁ କ କହିବି ଆଉ। ଆମର ରଜ ଏଠି ପ୍ରଥମେ ହଉଛି ରଜ ପୂର୍ବ ଦିନ ପାଣି ବୁହା ଥାଏ ପାଣି ସମସ୍ତେ ପୁରା ସେଦିନ ନେଇ ଆସିଥାନ୍ତି ଆଉ ଯାହାବି ଯେଇ ଦୋକାନ ଫୋକାନ ମାର୍କେଟିଂ କରିବା କଥା ସେ ବି ସବୁ ନେଇ ଆସନ୍ତି। ଆଉ ସେଦିନ ସଖାଳୁ ଉଠିକି ପୁରା ଭୋରୁ ଭୋରୁ ଆଉ ମାନେ ପାଣି ଆଣିବାକୁ ପଡିିନଥାଏ ପାଣି ନେଇ ଆସିଥାନ୍ତି ନିଜେ ନିଜେ ତାଙ୍କ ଘରେ ଯିଏ ପିଠା ପଣା ଯିଏ ଯେମିତି ବନେଇବା କଥା ବନାନ୍ତି ତାପରେ ଆ ଗାଁରେ ହଉଛି ଯେତେବେଳେ ଗୋଟେ ରଜ ପର୍ବ ପାଇଁ ସେଲିବ୍ରେସନ କରୁଛନ୍ତି ସେଥିପାଇଁ ସବୁ ମିଳିମିଶି ସାଙ୍ଗସାଥି ସେଇଠି ଗଲୁ ଡ୍ୟାନ୍ସ ପ୍ରୋଗ୍ରାମ୍ ଥିଲା ପୁଚି ଖେଳ ଥିଲା କବାଡ଼ି ବି ଥିଲା ମ୍ୟୁଜିକ୍ ଚେୟାର୍ ଥିଲା ରଙ୍ଗୋଲି ଥିଲା ସବୁ ବିଭିନ୍ନ ପ୍ରକାରର ଖେଳ ଥିଲା। ଆ ଏମିତି ମାଗଣାରେ ଗୁପଚୁପ ଦିଅନ୍ତି ଆଇସ୍କ୍ରିମ ଦିଅନ୍ତି ଆଉ ଛୋଟ ଛୁଆମାନଙ୍କ ପାଇଁ ଚକୋଲେଟ୍ ବି ଫ୍ରି ଦିଅନ୍ତି ମାନେ ଯିଏ ବି ଖେଳରେ ୱିନର ହେବ ତାଙ୍କ ପାଇଁ ବି ଗିଫ୍ଟ ଥିଲା। ସିଆଡେ ଗଲୁ। ହେଠି ତିନି ଦିନ ଯାକ ହେଲା କିନ୍ତୁ ପ୍ରଥମ ରାତିଟା ହୁଁ ପ୍ରଥମ ରାତିରେ ଟିକେ ବର୍ଷା ହେଇଥିଲା ବର୍ଷା ହେଲା ଯେ ମେଲୋଡି ଥିଲା ମେଲୋଡି ଆଉ ହେଇପ ପାରିଲାନି ତା ଆର ଦିନ କଲେ। ଆମର ଏଇ କେଉଁଝର ଲାଇନ୍ ଜାଣିଥିବେ ତ ସତ୍ୟଯିତ୍ ଯିଏ ସିଙ୍ଗର ଅଛନ୍ତି ସେ ବି ଆସିଥିଲେ ଆଉ ବଢିଆ ହେଲା। ଆଉ ସେପଟେ କୁହନ୍ତୁ କେମିତି କଣ କଲେ? ଆଉ ରଜ ସେପଟେ ବାଟାନ୍ତି ନା?
ଆ
ଆଜ୍ଞା।
ଓକେ ରାଣ୍ଡ ଫୋନ୍ କରିକି ସମସ୍ତେ କାମ ସାରିକି ଆସିବି। ସମିତି ବହୁତ ସମୟ ରହିଲିଣି। ତାରି ଭିତରେ ଯାଉଚି ଗାଧେଇବି କିଛି ସମୟ ପରେ ଖାଇବି। ଆ ତ ରଜ ଦୋଳି ହଜାର ପରେ ି ହଁ ପୋଡ଼ପିଠା
ଆଜ୍ଞା।
ପୋଡ଼ପିଠା ଟା ଆା ଏ କାରଣ ମଜା ମଜ୍ଲିସ୍ କରନ୍ତି।
ଆଜ୍ଞା।
ସ ଖରେ ଖ ଖରେଖ ଆ କ ସା ଆ ହ ଧ ହଁ ଚେଷ୍ଟା ସବୁ ହଁ ସ ଟ ବହୁତ ଭିଡ଼ାେ କି ଦେଖିବା ପାଇଁ। ଆଶା। ସେଇଟା ହଁ। କାଣେ କହିଲ?
ସେପଟେ ରଜ ବାଟାନ୍ତି।
ଉଁ। ଆଁ।
ବାଟାନ୍ତି ମାନେ ସେ ରଜ ସରିଗଲା ପରେ ଯୋଉ ଭଇଁ ରେ ତ ପୂଜା କରାଯାଏ। ତାପରେ ବି ରଜ ବାଟାନ୍ତି କି।
କରିକି ରହିଚି। ନାଇଁ ନାଇଁ ନାଇଁ ନାଇଁ ସେମିତି ନାଇଁ। କେନ୍ଦ୍ରାପଡା ଦେଖଉଛି।
ହଁ ଆମର ଏପଟେ ଛନ୍ତି ଖାଲି।
ହ୍ୟାଲୋ। ଆଉ ଦେଖଉଚି ମାନେ ସେ ଧରିକିରୀ ଅନେଇଛି। ମୁଁ କରିଥିଲି କାମ। କୁହାହେଲେ ହଁ ରୁହ। ସେଟା ପଠଉଛୁ। ସେଇଟା କରିକି ସେ । ଏତେ ଭିଡ଼ ସେମାନେ ପୁରା ସେଟା
ଆଜ୍ଞା।
ସେୟା ସେଟା ମୁଁ ଦେଶରେ ସେଟା ଭବିଷ୍ୟତରେ ଉଁ ହୁଁ।
ଆଜ୍ଞା ଆପଣଙ୍କର ଏତେ ବଢିଆ ସେପଟ ହୁ ବହୁତ ବଢିଆ ଲାଗିଲା ଶୁଣିକି। ଆଜ୍ଞା। ହାଁ ଆମର ଏଠି ଅପେକ୍ଷା ସେଠି ବହୁତ ଶୁଣିକି ବଢିଆ ଲାଗିଲା। ସେପଟେ ବହୁତ ବଢିଆ ହଉଛି।
ଲାଗୁଚି ସେମିତି ମୁଁ ଭଲ ଅଛି। ଆ ସେଟା ଅସୁବିଧା। ପିଆଲି। ହେଲାଣି ନା ଏମିତି ତୋ ଇଚ୍ଛାରେ ଯିବି। ନେଟୱାର୍କ ଅଛି। ନାଇଁ ପରିମାଣ। ଆସିବ କନ୍ୟା। ସାର୍। ହ୍ୟାଲୋ ସାର୍। ହାଲୋ ସାର୍। ଟ୍ୱଣ୍ଟି ଛବିଶ ସାର୍ ମୋ ଜନ୍ମଦିନ ରେ ମୋତେ ଜମା ଭଲ ଲାଗିବନି ସାର୍ ଖରାପ୍ ତାବୋଲି କେମିତି କଣ କଲେ?
ଆଚ୍ଛା ଆଚ୍ଛା ବହୁତ ବଢିଆ ତାହେଲେ କରୁଛନ୍ତି ବାହାରେ ର ରହୁଛନ୍ତି ଆଉ। କ ଆମର ଏପଟେ ସେମିତି ହୁଏ ଏତେ ମୋଉଜୁ ମସ୍ତି ହୁଏନି। ମିଳିମିଶିକି ଏତେ ମାନେ କରିପାରନ୍ତି ନା ତଥାପି ଯେ ସେତିକି କରନ୍ତି ସେତିକି ଭଲ ଲାଗେ ଆଉ ଆପଣଙ୍କର କିନ୍ତୁ ଶୁଣିକି ବହୁତ ବଢିଆ ଲା ଆପଣ ସବୁ ନିହାତି ମାନେ ସବୁ ସାଙ୍ଗସାଥି ମାନେ ଖୁସି ରେ ଗୋଟେ ଉତ୍ସ ଭଳିଆ ପାଉଛନ୍ତି। ସବୁ କିଛି ପର୍ବପର୍ବାଣିୀ। ଆଉ ମତେ ଟିକେ ଗାଁଉଲି ଯେହେତୁ ବିଶେଷ କିନ୍ତୁ ସବୁ ପର୍ବ ଅଛି କିନ୍ତୁ ବିଶେଷ କିଛି ଏଥିରୁ କରି ପାରୁନାହାନ୍ତି ଆଜ୍ଞା।
ସେ ଏ ସେଟ ଯାଉନି।